ହ୍ୟାଲୋ।
ଅ ଆପଣ ମୋ କଥା ଶୁଣିପାରୁଛନ୍ତି ତ?
ହଁ ଶୁଭିଲା କହ।
ଅ ଆପଣ ଏବେ କଣ କରୁଛନ୍ତି?
ବସିଚି।
ଭଲ ଅଛନ୍ତି।
ହୁଁ ଭଲ ଅଛି।
ଆଉ ଘରେ ସମସ୍ତେ କେମତି ଅଛନ୍ତି?
ଭଲ ଅଛନ୍ତି।
ଆଚଛା। ଅ ମୁଁ ଶୁଣିଥିଲି ଯେ ତମ ଭଉଣୀର ଏବେ ପ ମାନେ ଦଶମ ଏଗଜାମ ସରିଛି ସେ ଏବେ କଣ କରୁଛି?
ପ୍ଲସ ଟୁ ପାଇଁ ପକେଇଛି ଆସିନି କଲେଜ ଆସିଲେ ଆଡମିସନ ହବ ଆଉ।
ଆଛା ଆ କୋଉ କୋଉ କଲେଜ। ପକେଇଛି।
ପକେଇଛି ଯେମିତି ବିଜେପି ରମା ଦେବୀ।
ଆପଣଙ୍କ ଭଏସ ସ୍ଲୋ ହେଇଯାଉଛି ଟିକେ ଜୋରେ କହିବେ।
ନା କହିବିନି।
ହ୍ୟାଲୋ।
ହ୍ୟାଲୋ।
ହଁ ଏବେ କୁହନ୍ତୁ।
ଆରେ ମୁଁ କହିଲି କି ସିଏ ପକେଇଛି ସେମିତି ସାତ ଆଠଟା କଲେଜ ଆ ବିଜେପ ରମାଦେବୀ ରାଜଧାନୀ ମହର୍ଷି ସତ୍ୟସାହି କମଳାନେହେରୁ ଏକାମ୍ର ଏମିତ ସବୁ ପକେଇଛି ଆଉ। ଫେବୃୁଆାରୀ ଏକ ରୁ ପକେଇଛି ବିଜୁ ପଟ୍ଟନାୟକ ବି ପକେଇଛି ଆସିବ ଯୋଉଠୁ ଦେଖିବା ଆଉ ବି କଣ କରିବା ଆଉ।
ଆଚ୍ଛା ଆଚ୍ଛା ଆଉ ଆଚ୍ଛା ମା ମୋ ଭାଇର ସ୍କୁଲ ଚାଲିଛି ତାର ଟଏଇ ବର୍ ବର୍ଷ ଟେନଥ ହେଲା।
ଆଚ୍ଛା ପଢାପଢି କରୁଛି ଟି?
ହଁ ତାର ଚାଲିଛି ଠିକ ଠାକ।
ଆଚ୍ଛା।
ଆଉ କଣ କହୁଥିଲି କହିଲେ ଆପଣଙ୍କୁ କୋଉ କୋଉ ଜାଗାକୁ ବୁଲିବାକୁ ଯିବା ପାଇଁ ଭଲ ଲାଗେ ଆମ ଓଡିଶା ଭିତରେ।
ସବୁବେଳେ ଗୋଟିଏ ଜାଗା ହିଁ ଭଲ ଲାଗେ ସେଇଟା ହଉଛି ପୁରୀ।
ପୁରୀ ଭଲ ଲାଗେ ଅ ମତେ ଟିକେ କହିବେ କି ପୁରୀ ଆପଣଙ୍କୁ କଣ ପାଇଁ ଭଲ ଲାଗେ? କାହିଁକି ନା ଆମ ମାନେ ଆମ ଓଡିଶାରେ ତ ବହୁତ ସାରା ଜେଗା ଅଛି। ତା ଭିତରୁ ଆପଣ ପୁରୀକୁ ହିଁ କାହିଁକି କହିଲେ ଆଉ ଅଲଗା ଜାଗା
ପୁରୀ ଯିବାକୁ ସମସ୍ତେ ପସନ୍ଦ କରନ୍ତି ତୁ କଣ ମୁଁ କଣ ସମସ୍ତେ। କାହିଁକିନା ସେଇଟା ଆମର ମାନେ କଣ? ମାନେ ତା ଜଗନ୍ନାଥ ସମସ୍ତେ ଭଲ ପାଆନ୍ତି ଆଁ।
ଟିକେ ଜୋରେ କୁହନ୍ତୁ।
ନା କହିବିନି।
ଆ ମୁଁ ଶୁଣି ପାରୁନି ଆପଣଙ୍କ କଥା।
ହ୍ୟାଲୋ।
ହଁ ଏବେ କୁହନ୍ତୁ।
ହଁ ତୁ ପୁରୀ ବିଷୟରେ କହିଲେ ବେଟର ହବ କ।
ମୁଁ କହିଲି ଆପଣ କହୁଥିଲେ ନା ଫାଷ୍ଟ ଆପଣ କହିସାରନ୍ତୁ ମୁଁ କହିବି।
ତୁ ତୋର ଆଗ କହିଚାଲ୍ କୋଉଟା ଭଲ ଲାଗେ ତୋତେ।
ମତେ ମୁଁ ଯଦି କହିବି ମତେ ଆଁ ପୁରୀ ଭଲ ଲାଗେ ମତେ କିନ୍ତୁ ଯଦି ବେଶୀ କୋଉ ଜାଗା ଭଲ ଲାଗେ ସେଇଟା ହେଉଛି ଲିଙ୍ଗରାଜ ମନ୍ଦିର। ଯୋଉଟା ଆମର ଭୁବନେଶ୍ଵରରେ ଅଛି ଆ ଭୁବନେଶ୍ଵର ଟା ମତେ ଏଥିପାଇଁ ଅଧିକ ଭଲ ଲାଗେ କାହିଁକି ନା ଆ ଭୁବନେଶ୍ଵର ହେଉଛି ଗୋଟେ ମନ୍ଦିର ମାଳିନୀ ସହର।
ମାନେ ସେଠି ବହୁତ ସାରା ମନ୍ଦିର ରହିଛି ଆ ସେ ମନ୍ଦିରର ବହୁତ ସାରା ପୁରଣା ମାନେ କଣ କହିଲେ ଅ ପୁରଣା ରହସ୍ୟ ଆଉ ଇ ତିହାସ ମଧ୍ୟ ତାର ବହୁତ ସାରା କୀର୍ତ୍ତି ରହିଛି ସେଥିରେ ବହୁତ ସାରା ଅ ଏଭଳିଆ ଜିନିଷ ଲୁଚିକି ରହିଛି
ଯୋଉଟା କି ଆମେ ଯଦି ଅ ମାନେ ଆପଣ ଯଦି ଦେଖିବାକୁ ଯିବେ ମନ୍ଦିର ମାନଙ୍କର ଯୋଉ କ୍ୟ ସବୁ କାରୁକାର୍ଯ୍ୟ ସେଇଟା କେବଳ ଓଡିଶାରେ ହିଁ ଦେଖିବାକୁ ପାଇବେ।
ଆଉ ଆପଣ ଅଲଗା କଉଠି ଦେଖିବାକୁ ପାଇବେନି ଆଉ ଲିଙ୍ଗାଜ ମନ୍ଦିର ଗୋ ଟେ ଏମିତି ମନ୍ଦିର ଏଇଟା ମହାଦେବଙ୍କ ମନ୍ଦିର ଯିଏ ଅ ଯେମିତି ଜଗନ୍ନାଥ ମନ୍ଦିର ତାର କାରୁକାର୍ଯ୍ୟ ଯେମିତି ଦେଖିବେ ଲିଙ୍ଗରାଜ ମନ୍ଦିରର କାରୁକାର୍ଯ୍ୟ ବି ଠିକ୍ ସେଇଭଳି।
ହୁଁ।
ମୋତେ ମୋ କଥା ଯଦି କହିବି ମତେ ବେଶୀ ଅଧିକ ଲିଙ୍ଗରାଜ ମନ୍ଦିର ହିଁ ଭଲ ଲାଗେ।
ଲିଙ୍ଗରାଜ ମନ୍ଦିରରେ କିଏ ପୂଜା ପାଆନ୍ତି କହିପାରିବୁ?
କଣ କହିଲୁ?
ଲିଙ୍ଗରାଜ ମନ୍ଦିରରେ କି ପୂଜା ପାଆନ୍ତି କହିପାରିବୁ?
ଲିଙ୍ଗରାଜ ମନ୍ଦିର ମାନେ ତ ସମସ୍ତେ ଜାଣିଛନ୍ତି ଯେ ମହାଦେବ ହିଁ ପୂଜା ପାଆନ୍ତି।
ନା ମନ୍ଦିରରେ ସେଠି ଦିଟା ରୂପରେ ଅଛନ୍ତି ନା?
ହଁ ମହାଦେବଙ୍କ ବ୍ୟତୀତ ଅ ସେଇ ତ ଲିଙ୍ଗରାଜ ମନ୍ଦିରରେ ମହାଦେବ ପୂଜା ପାଆନ୍ତି ତାଙ୍କ ନାଁ ହିଁ ଲିଙ୍ଗରାଜ।
ନାଇଁ ତୁ ଜାଣିନୁ ତାହେଲେ।
ସେ ଲିଙ୍ଗରାଜଙ୍କ ରୂପରେ ପୂଜା ପାଆନ୍ତି ତା ସହିତ
ତାଙ୍କ ନାଁ ସିନା ଲିଙ୍ଗରାଜ କିନ୍ତୁ ସେଠି ଦି ଜଣ ଅଛନ୍ତି ପୂଜା ପାଉଛନ୍ତି ବିଷ୍ଣୁ ଆଉ ଶିବ।
ଆଚ୍ଛା ତାହେଲେ ମୁଁ ଏଇଟା ଜାଣିନଥିଲି।
ହଁ ସେଠିକି ବିଷ୍ଣୁ ଆଉ ଶିବ ପୂଜା ପାଆନ୍ତି ସେଥିପାଇଁ।
ଆଚ୍ଛା ଆପଣ ଯଦି ଜାଣିଛନ୍ତି ମନ୍ଦିର ବିଷୟରେ ମାନେ ଲିଙ୍ଗରାଜ ମନ୍ଦିର ବିଷୟରେ ଆଉ
ମୁଁ ଏତେ ବ୍ରିଫଲି ଜାଣିନି ବଟ୍ ଏମତି ସର୍ଟରେ କହିପାରିବି।
ହଁ ଯଦି ମତେ ମୋ ସହିତ ସେଇଟା କହିପାରିବେ ମତେ। ତାହେଲେ ମତେ ଶୁଣିକି ଖୁସି ଲାଗିବ କହିପାରିବେ।
ହଁ ତ ଖୁସି ଲାଗି ଦରକାର ନାହିଁ।
ଆରେ କୁହନ୍ତ ନା ମୁଁ ଜାଣିବାକୁ ଚାହୁଁଛି।
ଯାହାହଲେ ବି ମାନେ କଣ କହିଲୁ ପୁରୀ ମନ୍ଦିର ଟା ବଡ ହବ ଲିଙ୍ଗରାଜ ମନ୍ଦିରଠୁ ଉଚ୍ଚିତ। ଯେତେ ଯେତେ ହେଲେ ବି ଜଗନ୍ନାଥ ହେଉଛନ୍ତି ସବୁଠୁ ବଡ।
ଆପଣ ଏଇଟା କାହିଁକି କହୁଛନ୍ତି କିଛି ଜାଣିଛନ୍ତି।
ମତେ କିନ୍ତୁ ଜଗନ୍ନାଥ ବହୁତ ଭଲ ଲାଗନ୍ତି।
କାହିଁକି ଭଲ ଲାଗନ୍ତି ଭଲ ପାଇବା ତ କାରଣ କିଛି ଗୋଟେ। ଥିବ ନା ଯେ ମତେ ଏଇଥିପାଇଁ ଭଲ ଲାଗନ୍ତି କଣ କହିଲେ।?
ତତେ କଣ ଭଲ ଲାଗେନି କି? -
ସେମିତି ତ ମୁଁ କହିବି ମତେ ସବୁ ଠାକୁର ଭଲ ଲାଗନ୍ତି। କିନ୍ତୁ ଆମର ତ କିଛି
ଭଲ ଲାଗନ୍ତି। -
ମୁଁ ଯଦି କହିବି ମତେ ସ୍ପେସିଫିକ କିଏ ଭଲ ଲାଗନ୍ତି। - ଅ ତାହେଲେ ମା କାଳି। -
ଆଚ୍ଛା! -
ମୁଁ ତାଙ୍କୁ ବହୁତ ମାନେ। - ଅ କଳୀ ମନ୍ଦିର ଗୋଟେ ଅଛି। ପୁରୀ ର ବାଟରେ ଗଲାବେଳକୁ ଯୋଉ ବୀର ଗୋବିନ୍ଦପୁର। - ଆଉ ବାକି ଦକ୍ଷିଣ ଗାଇଡନ ଦକ୍ଷିଣ କାଳୀ ଅଛନ୍ତି ଆମର ନିରଞ୍ଜନପୁର। -
ନିରଞ୍ଜନପୁରରେ ବି ଦକ୍ଷିଣକାଳୀ ଅଛନ୍ତି। - ପୁରୀ ଗଲାବେେଳକୁ ବି ଯୋଉ ବୀରବନ୍ଦପୁର କହୁଛୁ ସେଟା ବି ଦକ୍ଷିଣକାଳି। -
ହଁ ଦକ୍ଷିଣ କାଳୀ କିନ୍ତୁ ମୁଁ ବୀର ଗୋବିନ୍ଦପୁର ଯେତିକି ନଯାଇଛି। - ଅ ନିରଞ୍ଜନପୁରର ଯୋଉ ଦକ୍ଷିଣକାଳୀ ମନ୍ଦିର ସେଠକି ମୁଁ ବହୁତ। - ଥର ଯାଇଛି। ଆଉ ସିଏ ହଉଛନ୍ତି ପ୍ରତିଜ୍ଞା ଠାକୁର। - ମୁଁ ତାଙ୍କୁ ବହୁତ ମାନେ। - ହ ମୁଁ ବିଶ୍ୱାସ ରଖେ ତାଙ୍କ ଉପରେ। - ମୁଁ ତାଙ୍କୁ ଫିଲ୍ କରିଥି ପରେ ଯେ ମତେ ଲାଗେ ଅ ଯେ ମୁଁ ତାକୁ ଫିଲ୍ କରିପାରୁଛି। - ନହେଲେ ତ ସେମିତି କହିବାକୁ ଗଲେ ମତେ ସବୁଥର ପୁରା ପସନ୍ଦ। -
ହୁଁ-
ଠାକୁର ତ ଏକ ନା ତାଙ୍କର କିନ୍ତୁ ରୂପ ଅନେକ ଥାଏ।
ହୁଁ।
ମୁଁ ଏଇଟା ବିଶ୍ଵାସ ରଖେ, ଅ ସମସ୍ତଙ୍କର ଚିନ୍ତାଧାରା ତ ସେମ୍ ନୁହଁ। ମୁଁ ଯୋଉଟା ମୁଁ ଯାହାଙ୍କୁ ବିଶ୍ଵାସ କରେ ତୁ ତ ତାଙ୍କୁ କହିନଥିବୁ।
ହୁଁ।
ତତେ କିଏ ବେଶୀ ଭଲ ଲାଗନ୍ତି?
ଜଗନ୍ନାଥ।
ଆଚ୍ଛା। ଆଉ ତତେ କଣ ଲାଗୁଛି? ଅ ପୁରୀ ମନ୍ଦିର ବିଷୟରେ କିଛି କହିପାରିବୁ?
ନା ମୋର ଏତେ ଆଇଡିଆ ନାହିଁ। ବାସ୍ ଜାଣିଛି ସେଠି ତିନିଟା ଠାକୁର ଅଛନ୍ତି। ଆଉ ତା ଭିତରେ ବହୁତ ମନ୍ଦିର ଅଛି। ସେ ମନ୍ଦିର ଟା
ଆଚ୍ଛା। ରଥଯାତ୍ରା କାହିଁକି ପାଳନ କରାଯାଏ କହିପାରିବୁ? -
ଜଗନ୍ନାଥ ଯାଆନ୍ତି ତାଙ୍କ ମାଉସୀ ଘରକୁ।
ସେ ପର୍ବକୁ ଅ ଆମେ ପାଳନ ମଧ୍ୟ କରୁ ଆଉ ସ କାହିଁକି କରୁ ଜାଣିଛୁ?
ନା।
ଅ ରଥଯାତ୍ରା ଦେଖିବାକୁ ଯାଉ
ନା ଯାଇନି କେବେ।
କେବେ ଯାଇନୁ?
ଗୋଟେ ବର୍ଷ ଯାଇଥିଲି ଅ ଗୁଣ୍ଡିଚା ମନ୍ଦିର। ସେଇ ଗୋଟିଏ ବର୍ଷ ହିଁ ଯାଇଛି ରଥଯାତ୍ରା କିନ୍ତୁ ଦେଖିନି। ଏବ ବର୍ଷ ଭାବୁଛି ଯିବି ଦେଖିବା।
ଆଚ୍ଛା। ରଥଯାତ୍ରା କାହିଁକି ପାଳନ କରାଯାଏ ଜାଣିନାହାନ୍ତି?
ନୋ।
କାହିଁକିନା, ସେଇ ସମୟରେ ଅ ଜ ଜଗନ୍ନାଥ ବଳଭଦ୍ର ତାଙ୍କ ଭୋଉଣୀ କୁ ନେଇକି ତାଙ୍କ ମାଉସୀ ଘରକୁ ବୁଲିବାକୁ ଯାଆନ୍ତି।
ହୁଁ।
ସେ ରଥରେ ବିରାଜମାନ କରକି ତାଙ୍କର ତିନ ଟା ରଥ ଯଏ ଅଲଗା ଅଲଗା ରଥ। ତାଙ୍କ ମାଉସୀ ଘରକୁ ଯୋଉଁ ବୁଲିବାକୁ ଯାଆନ୍ତି ସେଠି ସିଏ ରୁହନ୍ତି। ସେଇ ଟାଇମ ରେ ମାଁ ଲକ୍ଷ୍ମୀଙ୍କୁ ନେଇକି ଯାଆନ୍ତିି ନି ସେଥିପାଇଁ ସିଏ ଟା ଟନ୍ କରିଥାନ୍ତି ମନ୍ଦିରକୁ, ମାଁ ରାଗି ଯାଇଥାନ୍ତି, ସେଥିପାଇଁ ମାଙ୍କ ପାଇଁ ସେଇ ରସଗୋଲା ନେଇକି ଆସିଥାନ୍ତିି ମା ଙ୍କୁ ବୁଝେଇବା ପାଇଁ ଜାଣିଲେ ବିସେଏରେ କିଛି?
ଜାଣିଛି, ବଟ୍ କହିପାରିବିନି।
ଆଚ୍ଛା
ହୁଁ
ଆଚ୍ଛା ତୋତେ ମିଠା ଭିତରେ କୋଉ ମିଠା ପସନ୍ଦ୍?
ରସଗୋଲା ତତେ?
ଏଇଟା କାହିଁକି?
ଭଲ ଲାଗେ ଖାଇବାକୁ, ଡେଲି ଖାଏଁ।
ଆ ମତେ ତ ରସଗୋଲା ବହୁତ ପସନ୍ଦ, ତା ସହିତ ଏଇଟା ମୋ ଓଡ଼ିଶାର ପ୍ରସିଦ୍ଧ।
ହୁଁ।
ଏଇଟା ଜଗନ୍ନାଥଙ୍କ ପାଖରେ ମଧ୍ୟ ଭୋଗ କରାଯାଏ।
ହୁଁ।
ମାଆ ଯେତେବେଳେ ରାଗିଥାଆନ୍ତି ନା ମାଙ୍କୁ ବୁଝେଇବା ପାଇଁ। ଜଗନ୍ନାଥ ରସଗୋଲା ଆଣିକି ଆସଥାନ୍ତି। ସେଇ ରସଗୋଲାକୁ ଦେଖିଲେ ମା ଖୁସି ହେଇଯାଆନ୍ତି।
ମାଁ କୁ ନଦେଇଯାଆନ୍ତି ତାପରେ ଆଉ ରାଗ ବି ତାଙ୍କର ଶାନ୍ତ ହେଇଯାଏ। ହଁ ଯୋଉ ଏଇଟା ଯୋଉ ତୁ କହୁଚୁ ଏଇଟା ସେମ୍ ଜିନିଷ ଲିଙ୍ଗରାଜ ମନ୍ଦିରରେ ବି ଅଛି।
ହଁ ସେଇଟା ମୁଁ ଜାଣିଛି ଅ କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିରର ଯୋଉ ର ଥ ଟା ସେଇଟା ମାନେ ବହୁତ୍ ପ୍ରସିଦ୍ଧ। ଅ ଲିଙ୍ଗରାଜ ମନ୍ଦିର ରଥଯାତ୍ରା ବି ବହୁତ୍ ପ୍ରସିଦ୍ଧ କିନ୍ତୁ ଏଇଟାକୁ ରୁକୁନା ରଥଯାତ୍ରା କୁହନ୍ତି। ଲିଙ୍ଗରାଜ ମନ୍ଦିର ଯୋଉଟା ପାଳନ କରାଯାଏ। ଏହା କିନ୍ତୁ ଅ ଏଇ ଦିଇଟା ରଥଯାତ୍ରା ଭିତେରେ। ଆମେ ଯଦି ପାର୍ଥକ୍ୟ କହିବା ଯେ ଏଠି ମହାଦେବ ଯାଆନ୍ତି। ଅ ରଥରେ ଗୁଣ୍ଡିଚାକୁ ଏଠି ଗୋଟେ ରଥ ହୁଏ। ରୁକୁନା ରଥଯାତ୍ରା କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିରରେ ଯୋଉ ରଥଯାତ୍ରା ହୁଏ। ତିନି ଠାକୁର ତିନ୍ ଟା ରଥରେ ମାଉସୀ ମାଙ୍କୁ ଯାଆନ୍ତି।
ହଁ। ଥରେ କଣ ପାଇଁ ଯାଆନ୍ତି ତାଙ୍କ ମାଉସୀ ଘରୁକୁ ଯାଣଚୁ?
କଣ କହିଲୁ?
ଲିଙ୍ଗରାଜ କଣ ପାଇଁ ଯାଆନ୍ତି ରଥଯାତ୍ରା ରେ ତାଙ୍କ ମାଉସୀ ଘରୁକୁ।
ଅ ସେଇଟା ମୁଁ ଜାଣିନି ଅ କହିପାରିବ ତମେ ଯଦି ଜାଣିଚ?
ପରେ କେବେ କହିଦେବି ଆଉ।
ଏବେ କୁହ ନା।
ମୋର ଗୋଟେ କଲ୍ ଆସଚି ତ ସେଥିପାଇଁ।
ଆଚ୍ଛା ଠିକ୍ ଅଛି ଅ ଥ୍ୟାଙ୍କୟୁ।